ରୋଜି ହ୍ୟାଲୋ।
ହଁ ଭାଇ ବଡ ଭାଇ କୁଅ। ଆ
ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆପଣ ଏତେବେଳ ଆଙ୍କେ ଆଜି କଣ ଶୋଇନାହାନ୍ତି ମୁଁ ଭାବିଲି ଶୋଇପଡିଥିବେ।
ନାଇ ମୁଁ ଟିକେ ଆମ ବାହାରକୁ ଆଇଥିଲି ମିନାଜି ଖାଇବାକୁ। ବୁଝିଲେ ମୁଁ ବାହରକୁ ଆଇଥିଲି ମିନା ଖାଇବାକୁ ଉଁ
ଏତେ ରାତିରେ ଦୋକାନ ଖୋଲା ଅଛି।
ହଁ ଆମେ ଟିକେ ଲେଟ ମାନେ ଅଧିକ ସମୟ ଧରି ଦୋକାନ ମାନ ସବୁ ଖୋଲା ରୁହେ
ଓହୋ ଆପଣଙ୍କର କିଛି ଆଗକୁ ବୁଲିବାର କିଛି ଯୋଜନା ଅଛି କି?
ଆ ମୁଁ ତ ଆଜି ମୋର ବଡ ଭାଇଙ୍କ ସହିତ ଯିଏ କି ସ୍ଵୟଂ ତୁଫାନ ଭାଇ ମୋର ଜଣେ ହେବେ ତାଙ୍କ ନାଁ ହଉଛି ସୌମ୍ୟ ରଞ୍ଜନ ରାଉତ ତମେ ତାକୁ ଚିହ୍ନିଛ?
ହଁ ମୁଁ ତାଙ୍କୁ ଅଳ୍ପ ବହୁତ କିଛି ନା କିଛି ଜାଣିଛି। କିନ୍ତୁ ତାଙ୍କୁ ଭଲସେ ସେ ଚିହ୍ନିବା ଟା ମୋ ପକ୍ଷେ ବହୁତ କଷ୍ଟକର ହେଇଯିବ ମୁଁ ତାଙ୍କୁ ବହୁତ ବହୁତ ବର୍ଷ ତଳେ ଦେଖିଥିଲି ଯେପରିକି ପ୍ରାୟ ଦଶ ବର୍ଷ ତଳେ।
ହ ଶୁଣିବା ହେଇଚି ଜେ କି ମୁଁ ଭାଇଙ୍କ ସହିତ ଡିସକସନ କରିଥିଲି କି? ମୁଁ କହିଲି ଆଉ ଭାଇ ଆମେ ତ କେତେଦିନି ହେଇଗଲାଣି କୁଆଡେ ବୁଲିବାକୁ ଯାଇନେ ବୁଚନା?
ଆରେ କ ଆରେ ରୁଦ୍ର ବାବୁ ରୁଦ୍ରବାବୁ ରୁଦ୍ର ବାବୁ ଆମର ଟିକେ ଓଡିଆରେ ଆମର ଡିସେସନକୁୁ ଆମର ଆଲୋଚନା କହିଲେ ଭଲ ହୁଅନ୍ତା।
ଓକେ ଆଜ୍ଞା ଆଜ୍ଞା। ଶୁଣନ୍ତୁ ବଡ ଭାଇ ମୁଁ ମୋର ବଡ ଭାଇ କୁ ଅନୁରୋଧ କଲି କି ବ୍ରାତାଶ୍ରୀ ଆମ୍ଭେ ଦୀର୍ଘ ଦିନ ଧରି କୌଣସି ଜାଗାକୁ ଆମେ ଭ୍ରମଣ କରିବାକୁ ଯାଇନାହିଁ ବୁଝୁଚନ୍ତି ନା?
ଆଜ୍ଞା।
ତ ମୁଁ କହିଲି ଭ୍ରାତାଶ୍ରୀ ହଁ ବଡ ଭାଇ କୁହନ୍ତୁ।
ହଁ ମୁଁ ବୁଝୁଛି ତମେ କୁହ କୁହ ମୁଁ ବୁଝୁଛି ଆରେ କୁହ ତମେ କୁହ।
ହଉ ମୁଁ କହିଲି ଆଉ ଭା ଭ୍ରାତାଶ୍ରୀ ଆମ୍ଭେ ଦୀର୍ଘ ର୍ଦ ଦିନ ଧରି କୌଣସି ଜାଗାକୁ ଭ୍ରମଣ କରିବାକୁ ଯାଇନାହେଁ ତ ଆମ୍ଭେ କିଛି ଯୋଜନା କରନ୍ତୁ ଯାହା ଫଳରେ କି ଆମ୍ଭେ ସବୁ ଭାଇ ମିଶି କ ଉଁ ଭଲ ତୀର୍ଥ ସ୍ଥାନ କିମ୍ବା ଭଲ ଦର୍ଶନୀୟ ସ୍ଥାନ କିମ୍ବା ଭଲ ବିଜ୍ଞାନ କେନ୍ଦ୍ର ଆମେ ଟିକେ ଯାଇ ଭ୍ରମଣ କରିବା। ତ ବଡ ଭାଇ କହିଲେ ମୁଁ ଟିକେ ଆଁ ଭାଇମାନଙ୍କ ସହିତ ଏଁ ଏ ସବୁ ସମ୍ପର୍କରେ ଉଁ କଥାବାର୍ତ୍ତା ହେବି ଉଁ ଆଉ ମୁଁ ତାଙ୍କ ସହିତ ଟିକେ ଅଁ ଯୋଜନା କରିବି କୁଆଡେ ଯିବା କାଁ ଆମର ଯେମିତି ବିଜ୍ଞାନ କେନ୍ଦ୍ରକୁୁ ଯିବା କି ଦର୍ଶନୀୟ ସ୍ଥାନ କୁ ଯିବା କି ଆମର ତୀର୍ଥ ସ୍ଥାନକୁ ଯିବା। ତ ମତେ କହିଲେ କି ତ ତମକୁ କୋଉଟା ଭଲ ଲାଗୁଚି ତମେ କୋଉ ଜାଗାକୁ ଯିବାକୁ ଚାହଁ ଯେହେତୁ ମୁଁ ସାନ ଭାଇ ମତେ ମୋ ବ ତ ଭ୍ରାତାଶ୍ରୀ ପଚାରିଲେ ତ ମୁଁ ତାଙ୍କୁ ଉତ୍ତର ଦବାଟା ନିହାତି ତି ଦରକାର ନା।
ଯଥେଷ୍ଟ କହୁଛନ୍ତି ଆପଣ ରୁଦ୍ର ବାବୁ ଆପଣ
ତ ମୁଁ ତାଙ୍କ କଥାକୁ ତାଙ୍କ କଥାକୁ ମୁଁ ମତିଷ୍କ କୁ ନେଲି ତ ମୁଁ ତାଙ୍କୁ କହିବି ଆମ୍ଭେ ଓଡି ଶରେ ଜନ୍ମ ହୋଇଚେ ଆମ ଠାକୁର ଶ୍ରୀ ଜଗନ୍ନାଥ ଠାକୁର ଆମେ ସିଏ ହଉଚନ୍ତି ଜଗତରନାଥ ଜଗନ୍ନାଥ ଅନଚ ଅନ ଥ ର ନାଥ ଜଗନ୍ନାଥ ସେ ଜଗତର ନାଥ ସେ ସମସ୍ତ ସ୍ତଙ୍କୁ ବିପଦ ସମୟରେ ଠିଆ ହୁଅନ୍ତି ତ ଆମେ ତାଙ୍କୁ ଛାଡି ଅଲଗା କୌଣସି ଜାଗାକୁ ଯିବାର ପ୍ରଶ୍ନ ଉଠୁନାହିଁ ଭ୍ରାତାଶ୍ରୀ। ମୁଁ ଠିକ କହିଚି ନା ନାଇଁ?
ଆପଣଙ୍କ ଆ ଆପଣଙ୍କ ଆଲୋଚନା ଓ ଆପଣଙ୍କ କଥାବାର୍ତ୍ତା ଶୈଳୀରେ ଆପଣ ଯାହାବି କହିଛନ୍ତି ଆପଣଙ୍କ କଥାରେ ମୁଁ ସହମତ।
ହୁଁ ଯେହେତୁ ମୋର ସେ ବଡ ଭ୍ରାତାଶ୍ରୀ ତ ତାଙ୍କ କଥାକୁ ମୁଁ ତ କେବେ କାଟି ପାରିବି ନାହିଁ ତ ମୁଁ କହିଲି କି ହଁ ମୁଁ ସେଥି ନାଗି କହିଲି ଭ୍ରାତାଶ୍ରୀ ଯେହେତୁ ଆମ ଓଡିଶା ମାଟିରେ ଜନ୍ମ ନେଇଚେ ଆମେ ନିଜୁକୁ ଗର୍ବ କରିବା ଦକାର କାରଣ ଆମର ପ୍ରଥମ ଶ୍ରୀକ୍ଷେତ୍ର ପୁରୀ ଯାହାକୁ ଆମେ ଶଙ୍ଖ କ୍ଷେତ୍ର ନାମରେ ଏଁ ବୁଲାଉଛେ। ଆଉ ଆମର ଦ୍ଵିତୀୟ ଶ୍ରୀକ୍ଷେତ୍ର ଯିଏ କିି ଆମର ଛତିଆ ବଟ। ଯାହାକି ଆମ ଘର ପାଖରୁ ମା ଦଶ କିଲୋମିଟର ଆମେ ବହୁତ ନିଜକୁ ଗର୍ବ କରିବା ଦରକାର ଉଁ ଯଦି ମୁଁ ତ ଚାହେଁ ଆମେ ଏଇ ଦିଟା ଜାଗା ତୀର୍ଥ ସ୍ଥାନ ଭିତରୁ ଗୋଟା ଜାଗାକୁ ଆମେ ନିଶ୍ଚୟ ଯିବା। ତ ଯଦି ତମକୁ ଏଇ ଦୁଇଟି ଜାଗା ପସନ୍ଦ ଲାଗୁନାହିଁ ତ ତମେ କୁହ ଅଲୁଆ କୋଉ ତୀର୍ଥ ସ୍ଥାନକୁ ଯିବା। ମୋର ସେଥିରେ କୌଣସି ଆପତ୍ତି ନାହିଁ ଭ୍ରାତାଶ୍ରୀ ତମେ ଯୋଉଠିକି କହିବ ମୁଁ ସେଇଠିକି ଯିବି। ମୁଁ ଠିକ କହିଛି ନାଇଁ
ରୁଦ୍ର ବାବୁ ରୁଦ୍ର ବାବୁ ଆପଣ ଆପଣଙ୍କ କଥା କହିସାରିଲେ ମୁଁ କିଛି ମୋ ବିଷୟରେ କହିବି କି ମତେ ମଉକା ଦେଲେ ମୁଁ କିଛି ବି କହିବାକୁ ମୋତେ ଭଲ ଲାଗିବ।
ହଁ ଆପଣ ଯାହା କହିପାରିବେ ଆପଣଙ୍କ କଥାକୁ ମୁଁ ଶିର ଧାର୍ଯ୍ୟ ହେଇ ଶୁଣିବାକୁ ବାଧ୍ୟ। ଯେହେତୁ ଆପଣ ମୋର ବଡ ଭାତାଶ୍ରୀ। ତ ଆପଣଙ୍କ କଥାକୁ ମୁଁ କାଟି ପାରିବି ନାହିଁ ଆପଣ ଯାହାବି କହିବେ ମୁଁ ତା ମୁଁ ଶୁଣିବାକୁ ବାଧ୍ୟ।
ଶୁଣି ଶୁଣନ୍ତୁ।
ଚାଲ
ଶୁଣନ୍ତୁ ଆମର ତିନି ତିନୋଟି ମୋର ସଂଘାତ ଅଛନ୍ତି। ଯାହାଙ୍କ ସହିତ ମୁଁ ଏକ ତୀର୍ଥ ସ୍ଥାନ ଯିବାକୁ ଯୋଜନା କଲି। ସେ ଯୋଜନାରୁ ମୋତେ ବହୁତ କିଛି ଶିଖିବାକୁ ମିଳିଲା। କଣ ଶିଖିବାକୁ ମିଳିଲା କି ପାଞ୍ଚ ମନ ପଚାଶ ପ୍ରକୃତି। ସମସ୍ତଙ୍କର ଅଲଗା ଅଲଗା ଯିବାକୁ ଇଚ୍ଛା ଆଉ ହୁଁ ଆଉ ସମସ୍ତଙ୍କର ଭାବନା ଭିନ୍ନ ଭି ନ ତେଣୁ ମୁଁ ଭାବୁଛି ମୁଁ ଭାବୁଛି ସମସ୍ତଙ୍କୁ ଏକାଠି କରି କୌଣସି ଜାଗାକୁ ନେବାକୁ ହେଲେ ବହୁତ କଷ୍ଟସାଧ୍ୟ କରିବାକୁ ପଡ଼ିଥାଏ। ତେଣୁ ତେଣୁ ଆମେ କୌଣସି ଯିବା ଜାଗାକୁ ଯିବା ପୂର୍ବରୁ ବହୁତ ଜଣଙ୍କର ମତ ନବା ପେଇଁ
ହୁଁ ତ ଶୁଣନ୍ତୁ ଭ୍ରାତାଶ୍ରୀ ମୋର କଥାକୁୁ ଆ ଆପଣ ଶିର ଯଦି ମତେ ଉୁଁ ଭଲ ଭାବି ମୋ କଥା ଟିକ ଶୁଣିବେ ମୁଁ ଆପଣଙ୍କ ଉଁ ଉ ଚରଣରେ ଶିର ଧାର୍ଯ୍ୟ କରିବି ଭ୍ରାତାଶ୍ରୀ ଆପଣ ମୋ କଥା ଶୁଣି ପାରୁଛନ୍ତି?
ଦେଖନ୍ତୁ ଆପଣ ଯୋଉ କ ଥାଟି କହିଲେ ଏମିତି କହିପାରିଥିଲେ ହେଇଥାନ୍ତା। କି ଆପଣ ଯେଉଁ କଥାଟି ଆପଣ ମୋ କଥା ଶୁଣିଲେ ଆପଣଙ୍କ ନିକଟରେ ମୁଁ ଚିର ଋଣୀ ହେବି।
ହୁଁ ଯେହେତୁ ମୁଁ ଏକ ଉଁ ପତ୍ର ଲିଖନ ଲେଖୁନାହିଁ ସେଥିଲାଗି ମୁଁ ଏଇ ୱା ଏଇ ଶବ୍ଦ ଟିକୁ ମୁଇଁ ବ୍ୟବହାର କଲିନି। ଭାତାଶ୍ରୀ ଉ ଆପଣ ହୁଏତ ମୋଠରୁ ମାନେ ପାଠୁଆ ହେଇପାରନ୍ତି କିନ୍ତୁ ମୋର ଏଇ ଛୋଟ ମତ ତିଷ୍କ କରେ ମୁଁ ଯେତିକି ଜାଣିଛି ଏଇ ଜିନିଷଟି ଆମେ ପତ୍ର ଲିଖନ ରେ ବ୍ୟବହାର କରୁ।
ରୁଦ୍ର ବାବୁ ଛୋଟରୁୁ ବଡ ଛୋଟ ରୁ ବଡ ତମେ ଚେଷ ଷ୍ଟା କଲେ ତମେ ବହୁତ ଆଗକୁ ଯାଇପାରିବ ଆଉ ତମ ଭିତରେ ସେ କଳା ଅଛି।
ଭାତ୍ତାଶ୍ରୀ ମୋର ଆଜି ବହୁତ ମନ ଦୁଃଖ ଅଛି। ସେଥିଲାଗି ମୁଁ ଏକ ସଙ୍ଗୀତ ଗାଉଛି ଆପଣ ଯଦି ମୋ ସଙ୍ଗୀତ କ ଶୁଣିବେ। ମୁଁ ବହୁତ ଚିର ପ୍ରକୃତଜ୍ଞ ହେବି।
ତମେ ଗାଇପାର ଧନ ତମେ ଗାଇପାର।
ଆଜ୍ଞା ଭାତାଶ୍ରୀ ଯଥା ଆଜ୍ଞା ଭାତାଶ୍ରୀ। ଆପଣଙ୍କ ନିକଟରେ ମୁଁ ପ୍ରଣାମ ଜଣାଇ ମୋର ସଙ୍ଗୀତ କୁ ଆରମ୍ଭ କରୁଚି। ଆପଣ ଯଦି ଶୁଣିବେ ମୋର ସଙ୍ଗୀତ କୁ, ତାହେଲେ ମୁଁ ବହୁତ ଚିରପକୃତ ହେବି ଆପଣଙ୍କ ନିକଟରେ।
ମୁଁ ତମକୁ ଆଜ୍ଞା ଦେଲି ରୁଦ୍ର ବାବୁ।
ମତେ ଆପଣ ଆଜ୍ଞା ଦେଲେ ମୁଁ ଗୀତଟିକୁ ଆରମ୍ଭ କରି
ମୋର ଆଜ୍ଞା ତମ ପାଖରେ ସବୁବେଳେ ଅଛି ତମେ ଏବେ ଗାଇପାର।
ଆ ତାହଲେ ଭ୍ରାତାଶ୍ରୀ ମୁଁ ପ୍ରେମର ଗୀତ ଗାଇବି ନା ଦୁଃଖର ଗୀତ ଗାଇବି?
ମତେ ଗୋଟେ ଦୁଃଖ ଗୀତ ଗାଅ, ଯେମିତି ମୁଁ ଏଠି କାନ୍ଦି କାନ୍ଦି ଗଡ଼ିବି ସେଇପରି।
ତାହେଲେ ଶୁଣନ୍ତୁ ଭ୍ରାତାଶ୍ରୀ।
ମୋର ତ ସ୍ବର ଏତେ ଭଲ ନୁହଁ। ତଥାପି ମୁଁ ମୋ ଭ୍ରାତାଶ୍ରୀ ଙ୍କ ଲାଗି ମୁଁ ନିଶ୍ଚୟ ଗୀତ ଗାଇବି।
କୁହ ରୁଦ୍ର ବାବୁ କୁହ। କୁହ ରୁଦ୍ର ବାବୁ କୁହ।
କହୁଚି ଭ୍ରାତାଶ୍ରୀ।
ଗାଅ ଭାଇ ଗାଅ। ଆରେ ମୁଁ ବୁଝିପାରିଲି ତମେ ଗାଅ।
ଓକେ ମୁଁ ତାହେଲେ ଗାଉଚି। ଏକ, ଦୁଇ, ତିନ୍ ଷ୍ଟାର୍ଟ। ତୁ ମିଛରେ କହିଦେ ଥରେ ଭଲ ପାଉ ମତେ ବୋଲି। ତୋ ଛଳନାର ରାଇଜରୁ ମୁଁ ହସି ହସି ଯିବି ଚାଲି। ତୋ ପାଦରେ ନ ଫୁଟୁ କଣ୍ଟା। ସଜା ଥାଉ ଫୁଲ ଖାଲି। ତୋ ପ୍ରେମ ମହଲ ରେ ପଛେ ଲୁହା କଣ୍ଟା ଯାଉ ଝୁଲି। ଆଲୋ କିଏ ଆଉ ବୁଝିବ ଲୋ ତୋ ଅଳି ଅଝଟ। ରାଗି ଗଲେ ଶୁଣେଇବ ଜହ୍ନ ମାମୁଁ ଗ ପ। ଦରଦ ଏ ଛା ତିର, ସହି ହୁଏନା।
ଲା ଲା
ଜଳି ମୁଁ ସାରିଛି, ମତେ ଆଉ ତୁ ଜଳା ନା। ମରି ମୁଁ ସାରିଚି ମତେ ଆଉ ତୁ ମା ରେ ନା। ଭ୍ରାତାଶ୍ରୀ ମତେ କ୍ଷମା ପ୍ରାର୍ଥନା ମୁଁ କରୁଚି। କାରଣ ଯେହେତୁ ମୁଁ ମିନାଜୀ ଖାଉଚି ମୁଁ ଗୀତ ବୋଲି ବୋଲି ପାରୁନାହିଁ। ଯଦି ଆପଣ କୌଣସି ଗୀତ ଗାଇ ମତେ ଶୁଣେଇବେ
ରୁଦ୍ର ବାବୁ ଆପଣଙ୍କ ସ୍ୱରରେ ଶୁଣନ୍ତୁ ରୁଦ୍ର ବାବୁ ଆପଣଙ୍କ ସ୍ବରକୁ ମୁଁ ଦଶ ରୁ ଦଶ ଦେବି। କାରଣ ଆପଣଙ୍କ ଭଳି ଗାୟକ ମୀରାଜୀ ଖାଇ ଯଦି ଏତେ ସୁନ୍ଦର ଗାଇପାରୁଚି ଭାବ ଆପଣ ବିନା ଅଟୋଟୋନ୍ ରେ କେତେ ଭଲ ଗାଇପାରିବେ।
ଜାଣି ପାରୁଚନ୍ତି, ଆପଣଙ୍କ ଆପଣଙ୍କ କଳା ଟାକୁ ଲୁଚେଇ ରଖିଛନ୍ତି, କିନ୍ତୁ
ଏକ ସଙ୍ଗୀତ ଗାନ କରି ମୋ ମନକୁ ଖୁସି କରିପାରିବେ। ମୁଁ ଆପଣଙ୍କ ଉଁ ଚରଣରେ ନମସ୍କାର ଜ୍ଞାପନ କରିବି।
ଆଇଲାରେ ଏବେ ମଣି ଧୁସ୍। ରଖୁଛି ଇଆଡେ ଡିଷ୍ଟର୍ବ ହଉଛନ୍ତି ମୋ ଭାଇ ଘରିକା ଟେ କାଲି କଥା ହବା।
ହଉ ଭ୍ରାତାଶ୍ରୀ ପ୍ରଣାମ।
ହଁ।